ପ୍ରନାଥ ଭାଇ।
ହ୍ୟାଲୋ ହଁ ଭାଇ କୁହ।
କଣ କରୁଛନ୍ତି ଆପଣ?
ହ ଶୋଇଛି ଏଇଟି ଆଉ ସାଙ୍ଗ ସାଙ୍ଗ ଘରେ ଗୋଟେ ଆଉ।
ଆଜ୍ଞା ଆପଣ ଆଜି କଣ ଖାଇଥିଲେ?
ଆଜି ଭାତ ଡାଲି ଭୋଜି ଥିଲା ଗୋଟେ ଖାଇଥିଲି ଆଉ।
ଆପଣ ମୁଁ ଘରକୁ ଯାଇଥିଲି ମୋର ଭା ଭାତ ଡାଲି ଶାଗ ଭଜା ଆଉ ଆଳୁ ସିଝା ସବୁ ଖାଇଥିଲି ଆଉ।
ଆଜ୍ଞା।
ଆପଣ ବୁଲିବା ପାଇଁ କିଛି ପ୍ଲାନ୍ କରୁଛନ୍ତି କି?
ବୁଲିବା ପାଇଁ ଯିବୁ ହବ ଯଦି ସାଙ୍ଗମାନେ ସବୁ ମିଶିକି ଯିବୁ ବୁଲିବାକୁ ଆଉ।
ଆମେ ଗୋଟେ ପ୍ଲାନ୍ କରୁଛୁ ବୁଲିବା ପାଇଁ ଆପଣ ଯିବେ? ଆମେ ମହେନ୍ଦ୍ରଗିରି ଯିବାକୁ ପ୍ଲାନ କରିଛୁ।
ହଁ ଯିବା ମହେନ୍ଦ୍ରଗିରି ବୁଲିବା।
ତ ଆପଣ ଆସୁନାହାନ୍ତି ବୁଲିବା ପାଇଁ କେତେ ଟଙ୍କା ବଜେଟ୍ ରହିବ ଟିକେ ଆପଣ କଥା ହଉନାହାନ୍ତି।
ହଉ ଆଜ୍ଞା କଥା ହେଇଯିବା କେତେବେଳେ ଫୋନ କରିବେ କଥା ହେଇଯିବା।
ଆଜ୍ଞା ମୁଁ ତ ଫୋନ କରିଛି ଆପଣ କେତେ ଟଙ୍କା ଆଣିପାରିବେ ଘରୁ?
ଘରୁକୁ ମୁଁ ହଜାରେ ଦି ହଜାର ଭଳିଆ ଆଣି
ହଁ ତ ଆମେ ଭୋଜି ଟା ବି କରିଦିଅନ୍ତେ ସେଇଠି ଭଲ ହୁଅନ୍ତା ସବୁ ସାଙ୍ଗମାନୋନେ ମିଶିକି ଆମେ ଦଶ ବାର ଜଣ ଯାଉଛେ।
ହଁ ଠିକ ଅଛି ଭୋଜି କରିଦେବ।
ହୋଜିରେ କଣ ଖାଉଛନ୍ତି ଭେଜ ଖାଉଛନ୍ତି ନା ନନ ଭେଜ୍
ପିଓର ଭେଜ
ଆପଣ ନନ୍ ଭେଜ୍ କଣ ପାଇଁ ଖାଉନାହାନ୍ତି?
ନନ ଭେଜ ଛାଡି ଦେଇେଇଛି ର ମୋର ସ୍କିନ୍ ଇନଫେକ୍ସନ ଥିଲା ତାପରେ ଭଲ ଲାଗିଲାନି ନନଭେଜ୍ ଖାଇବାକୁ
ଆପଣ ସେଇଥିପାଇଁ ନନଭେଜ ଖାଉନାହାନ୍ତି? ତ ଆପଣ କେତେବେଳେ ଆଉ କେତେବେଳେ ଦିନ ହେଲା ଛାଡିଲେଣି ନନଭେଜ
ନନଭେଜ ଚି ଇ
ହ ହୁଁ ଆଉ ଆପଣ ଯୋଉ ବୁଲିବା ପାଇଁ କଥା କହୁଥିଲେ ଆପଣ ହଜାରେ ଟଙ୍କା ରେ ହୋଇଯିବ ଆପଣ ଭାବୁଛନ୍ତି।
ହଁ ବୁଲାବୁଲି ହବ ତାପରେଉ ଏକ୍ସଟ୍ରା ହେଲେ ଏକ୍ସଟ୍ରା ନେଇକି ଯିବା।
ଯଦି ସେଠି କିଛି ଦରକାର ପଡ଼ିଲା ଆପଣ ମାଗିପାରିବେ ଆପଣଙ୍କ ସାଙ୍ଗକୁ
ହଁ ସାଙ୍ଗ ଦେବେ ମାଗିଲେ।
କେତେ ଟଙ୍କା ଭିତର ଦେଇପାରିବେ ଆପଣଙ୍କ ସାଙ୍ଗ।
ଚାରି ପାଞ୍ଚ ହଜାର ଟଙ୍କା ଦେଇପାରିବେ ସାଙ୍ଗ ମାନେ।
ଆପଣଙ୍କର ବହୁତ ଭଲ ସାଙ୍ଗ ଅଛନ୍ତି ତାହେଲେ ଚାରି ପାଞ୍ଚ ହଜାର ଟଙ୍କା ଦେଇପାରିବେ କହୁଛନ୍ତି।
ଆଚ୍ଛା।
ତ ଆପଣ ଏବେ କହୁଚନ୍ତି ଯେ ଆପଣ ସନ୍ଧ୍ୟାବେଳେ ଆସୁନାହାନ୍ତି ବୁଲିବାକୁ ଯିବା। ଏବେ ଆମେ ଏଇ ଆଖପାଖ ବୁଲିବା। ତାପରେ ଆମେ ଶୀତ ଦିନ ଆମେ ପ୍ଲାନିଂ କରିବା, ଭୋଜି କରିବା। ଆପଣ ଏବେ ଆସନ୍ତୁ ସନ୍ଧ୍ୟାବେଳେ ଆମେ ବୁଲାବୁଲି କରିବା।
ଠିକ୍ ଅଛି। ସନ୍ଧ୍ୟାବେଳେ ମୁଁ ଯାଉଛି ଆଉ।
ଆପଣ କୋଉଥିରେ ଆସୁଚନ୍ତି?
ଆଉ ମୁଁ ବାଇକ୍ ନେଇକି ଯିବି ବୋଧେ।
ଆପଣଙ୍କ ଯନ୍ ଆପଣଙ୍କର ବାଇକ୍ କଣ ଇଲେକ୍ଟ୍ରି ନା? ଅ ପେଟ୍ରୋଲ ବାଲା।
ମୋର ପେଟ୍ରୋଲ ବାଲା ଅଛି ଇଲେକ୍ଟ୍ରି ବାଲା ବି ଅଛି। ପେଟ୍ରୋଲ ଗୋଟେ ଭାଇ ପାଖରେ ଅଛି ସେ ଭାଇ ଟୁ ଆଣି ହବ ଯଦି ଆଣି ପାରିବି। ନହେଲେ ମୋ ଗାଡିରେ ମୁଁ ଯିବି ଆଉ।
ଆପଣ ଇଲେକ୍ଟ୍ରି ବାଲା ଆଣୁନାହାଁନ୍ତି ଭଲ ହଅନ୍ତା ଆମ ଗାଡ଼ିରେ ତେଲ ବି ପଡ଼ନ୍ତାନି।
ହଉ ଠିକ୍ ଅଛି। ଇଲେକ୍ଟ୍ରିୱାଲା ନେଇକି ଯିବି।
ତ ଆପଣ ଇଲେକ୍ଟ୍ରି ବାଲା ନେଇକି ଆସିଲେ ଆମେ ଟିକେ ଅଧିକ ବୁଲାବୁଲି କରିପାନ୍ତେ ତେଲ ପକେଇବା ପାଇଁ ବି ପଇସା ତ ଅ ଅ ସେ ଲୋ ବଞ୍ଚିଯାଆନ୍ତା ଆମେ ସେଥିରେ କିଛି ଖାଆ ପିଆ ବି କରିଦେଇଥାନ୍ତେ।
ହଁ ଠିକ୍ କଥା।
ତ ଆପଣ ବିନ୍ଦୁସାଗର ଆସିବେ ଏବେ ସନ୍ଧ୍ୟାବେଳେ?
ଠିକ୍ ଅଛି ବିନ୍ଦୁସାଗର ଯିବା। ବିନ୍ଦୁସାଗର ବୁଲିବା ଆଉ।
ହୁଁ ବିନ୍ଦୁସାଗରରେ ଆପଣ କୋଉ କୋଉ ଜାଗା ଦେଖିଛନ୍ତି?
ବିନ୍ଦୁସାଗରରେ ସେଉ ଲିଙ୍ଗରାଜ ତ ଆମେ ବୁଲୁ ଯାଇକି ଆଉ ବିନ୍ଦୁସାଗରରେ ଆଉ କଣ? କଁ ଦେଖିବାକୁ ଯିବା?
ଆପଣ କେଦାରଗୌରୀ ଯାଇନାହାନ୍ତି?
କେଦାରଗୌରୀ ନା ଯାଇନି।
ଆପଣ ଯାଇକି କେଦାରପୁର ଥରୁ ବୁଲିକି ଆସନ୍ତୁ ବହୁତ ଭଲ ଜାଗା ସେଇଟା।
ହାଲୋ ଯିବା ଆମେ ମିଶିକି ଯିବା ଆଉ।
ସେଠି ଗୁଆଝରଣ ନାମକ ଏକ ପୋଖରୀ ଅଛି ସେଠିକି ବି ଗାଧେଇ ପାରିବେ ବହୁତ ଭଲ ଗାଧେଇବା ପାଇଁ ବହୁତ୍।
ହଁ ଗୁ ଗୁଆଝରରେ ଖାଲି ଗାଧେଇକି ଆସିଛି କିନ୍ତୁ କେବେ ସେମିତି ସାଙ୍ଗମାନଙ୍କ ସହ ଯାଏ ଗାଧେଇବୁ ଆସିବୁ ଆଉ କି ସେମିତି କିଛି ବୁଲାବୁଲି କରନୁ ଆଉ।
ତାହାଲେ ଗଙ୍ଗା ଯମୁନା ଯାଉନାହାନ୍ତି ସେଠି ବି ଅଛି ଓଲଟାଉନ୍ ରେ ଏ ଦିଟା ଜାଗା ହିଁ ଭଲ ଅଛି ଗାଧୋଇବା ପାଇଁ।
ଆବଦଡ୍।
ତ ଆପଣ କେଦାରଗର ବୁଲନ୍ତି କେଦାରଗରରେ ଅବଢା ବିକାହଉଚି ଆପଣ ଜାଣିଛନ୍ତି?
ଆଜ୍ଞା ମୁଁ ଜାଣିଚି ଖାଇଚି ଅବଢା ଆପଣ ଖାଇନାହାନ୍ତି?
ହଁ କେଦାରଗରର ଅବଢା ମୁଁ ବି ଖାଇଚି। ଆପଣ କଁ ଅନ୍ତବାସୁଦେବଙ୍କ ଅଭଡା ଖାଇଚନ୍ତି?
ହଁ ଅନନ୍ତ ବାସୁଦେବ ମନ୍ଦିରରେ ଅନନ୍ତ ବାସୁଦେବ ଯାଇଚି କିନ୍ତୁ କେବେ ଅବଢା ଖାଇନି।
ଆପଣ ସେଠି ଥରେ ଖାଆନ୍ତୁ ଭଲ ଲାଗିବ।
ଆଜ୍ଞା।
ସେଠାକାର ମୋତେ ମିଠା ଡାଲି ଆଉ ଦହି ପାଚେଡି ବହୁତ ଭଲ୍ ଲାଗେ ଅବଢାର୍।
ଠିକ୍ ଅଛି ଟ୍ରାଏ କରିବା।
ତ ଆପଣ ସେଠି ଖାଇଲେ ବହୁତ ଭଲ ଲାଗନ୍ତା ମାନେ ଆପଣ ଜାଣିପାରନ୍ତେ ଯେ କୋଉ ଜାଗାରେ ଭଲ ଦିଆହଉଚି। କୋଉ ଜାଗାରେ ନାହିଁ କି ମାନେ ଅନ୍ତବାସୁଦେବ ମନ୍ଦିରରେ ଦ ହଏ ମିଠା ଡାଲି ଦିଆଯାଏ କିନ୍ତୁ ଅ କେଦାରଗୌରୀ ମନ୍ଦିରରେ ମିଠାଡାଲି ନୁ ତାଙ୍କର ଡାଲମା ଥାଏ। ହ୍ୟାଲୋ ହଁ ଆପଣ ଯାଇକି ଥରେ ଖାଆନ୍ତୁ। ଉଁ ଭଲ ଲାଗିବ ସେ ଜାଗାରେ ଖାଇବାଟା।
ଆଜ୍ଞା ଆପଣ?
ଆପଣ ଏଇ ଯୋଉ ଓଲ୍ଡ ଟାଉନ ବିନ୍ଦୁସାଗରରେ କେତେ ସମୟ ବସନ୍ତି ଦିନକୁ?
ସେମିତି ସପ୍ତାହକୁ ଯାଉ ଥରେ ଦିଥର ଯାଉ ବସିକି ଆସୁ। ଦି ଘଣ୍ଟା ଘଣ୍ଟାଟେ ଟାଇମ୍ ଦେଖିକି ଟାଇମ୍ ଦେଖିକି ଯାଉ ଆଉ।
ତ ଆପଣ ମତେ ଡାକୁ ନାହାନ୍ତି ଆମେ ମିଶିକି ଯାଆନ୍ତେ ବସନ୍ତେ ସେଇଠି।
ହଁ ମିଶିକି ଯିବା ଆଜି ଆସନ୍ତୁ ଯିବା ମିଶିକି।
ଆପଣଙ୍କର କେତେ ଜଣ ବନ୍ଧୁ ଅଛନ୍ତି ଯିବା ପାଇଁ।
ମୋର ଅଛନ୍ତି ଚାରି ପା ତିନି ଚାରି ଜଣ ଅଛନ୍ତି ଯିବା ମିଶି କି ଗାଡିରେ।
ସେ ସେଇ ତିନି ଚାରି ଜଣଙ୍କ ବନ୍ଧୁ କେମିତି ଯିବେ। ତାଙ୍କ ପାଖରେ ଗାଡି ଅଛି ନା ମୁଁ ଏଠୁ ଗାଡି ନେଇକି ଯିବି। ବି।
ତାଙ୍କ ପାଖରେ ଗୋଟାଏ ଗାଡି ଅଛି। ମୋ ପାଖରେ ଗୋଟାଏ ଦିଟା ଆମେ ଚାରି ଜଣ ଯିବା। ଯିବୁ ହାରି। ଆପଣ ଆପଣଙ୍କ ସାଙ୍ଗ ମାନଙ୍କୁ ନେଇକି ଆସିବେ।
ଆଜ୍ଞା ମୁଁ ମା ସାଙ୍ଗକୁ ନେଇକି ଯିବି ହେରି ଯେ ଆପଣ ଖାଇବା ପିଇବାରେ କିଛି କରିବେ ସେଠି। ମୁଁ ପଇସା ନେଇକି ଯାଇ ଥିବି।
ହଁ ଆଣିବେ ଖାଇବା।
ତାହେଲେ ଠିକ୍ ଅଛି। ମୁଁ ଆଜି ସନ୍ଧ୍ୟା ବବେଳେ ଆପଣଙ୍କ ପାଖକୁ ଯିବି। ସନ୍ଧ୍ୟାବେଳେ ଏଇଠି ବୁଲାବୁଲି କରିବା ଖାଇବା ପିଆ କରିବା। ଆପଣଙ୍କର ତ ଏଇ ବି ଗାଡି ଥିବ। ତମ ଆପଣଙ୍କ ଗାଡିରେ ତ ତେଲ ବି ପଡିବନି। ମୋ ଗାଡିରେ ଯାହା ତେଲ ଯିବ।
ଆଜ୍ଞା ଆପଣଙ୍କୁ କ୍ରିକେଟ୍ ଖେଳ ଭଲ ଲାଗେ।
ଆଜ୍ଞା ମତେ କ୍ରିକେଟ୍ ଖେଳ ବହୁତ ପସନ୍ଦ। ମୁଁ ଆଗରୁ କ୍ରିକେଟ୍ ଖେଳୁଥିଲି। ପଛେ ଏବେ କ୍ରିକେଟ୍ ଛାଡି ଦେଇଛି।
ବ୍ୟାଟିଂ କରିବା ଭଲ।
ମତେ ବ୍ୟାଟିଂ କରିବାକୁ ବହୁତ ଭଲ ଲାଗେ। ମୁଁ କିପିଂ ବି କରେ।
ଆମର ଆଜି ଯୋଉ ଆମର ମୋର ବ୍ୟା ବ୍ୟାଟିଂ କରେ ବୋଲିଂ ବି କରେ। ଅଲରାଉଣ୍ଡର ଆଉ।
ଆପଣ ଟୁର୍ଣ୍ଣାମେଣ୍ଟ୍ ଖେଳନ୍ତି।
ଆଜ୍ଞା ଟୁର୍ଣ୍ଣାମେଣ୍ଟ ଖେଳିଛି। ସେ ମାନେ ଏବେ ଗୋଟେ ସପ୍ତାହକୁ ଗୋଟେ ଟୁର୍ଣ୍ଣାମେଣ୍ଟ୍ ଜିତିଚିବି। ଆଉ ଏବେ ଛୁଆ ମାନଙ୍କ ପାଇଁ ବି ମୁଁ ଟୁର୍ଣ୍ଣାମେଣ୍ଟ କରିଥିଲି ଆଜି।
ଆପଣ ତାହେଲେ ପିଲାଙ୍କୁ ମାନଙ୍କୁ ଖେଳଉଛନ୍ତି।
ଆଜ୍ଞା।
ତ ଆପଣଙ୍କ ଦଳର ମେମ୍ବର କେତେ ଜଣ ଅଛନ୍ତି?
ଆମ ଦଳରେ ସେମିତି କହିଲେ ଅଛନ୍ତି ସାଙ୍ଗମାନେ ଯାହା ସବୁ ଅଛନ୍ତି ମେମ୍ବର।
କେତେଜଣ ରହିବ ଚାହିଁଲେ ବି।
ଅର୍ଗାନାଇଜ୍ ଆମେ କରୁଥିଲୁ ପାଞ୍ଚ ଜଣ। ଆଉ ଟିମ୍ ଆସିଥିଲେ ପାଞ୍ଚଟା ଟିମ୍ ବି ଆସିଥିଲେ ଆଜି।
ଆପଣଙ୍କର ସର୍ବାଧିକ କେତେଟା ଦଳ ଖେଳନ୍ତି।
ସର୍ବାଧିକ ତ ଥିଲା ଆଠଟା ପାଇଁ ହେଲେ ପାଞ୍ଚଟା ଟିମ୍ ଆସିଥିଲେ ଆଉ।
ଆଉ ପାଞ୍ଚଟା ଦଳ ଖେଳିଥିଲେ। ତାହେଲେ ଆପଣଙ୍କର ଉଇନର୍ ଉଇନର୍ କିଛି କେହି ହେଲେଣିି କି ଦଳ ଜିତିଛନ୍ତି। ନା ଜିତି ନାହାଁନ୍ତି ଏ ଜାଙ୍ଗେ।
ଆଜି ତିନି ତିନୋଟି ମ୍ୟାଚ୍ ହେଇଛି। ତିନୋଟିରୁ ଯୋଉ ଦୁଇଟି ଦଳ ଜିତିଛନ୍ତି। ଟି। ସେମାନଙ୍କର ଇଆ ପର ରବିବାର ମ୍ୟାଚ ଅଛି।
ଆ ପର ରବାର ମ୍ୟାଚ ମୁଁ ଖେଳିବାକୁ ଯାଇପାରିବି।
ଆସନ୍ତୁ ଖେଳିବେ।
ମତେ କୋ କୋଉ ଦଳରେ ମୁଁ ଯିବି। ଆପଣଙ୍କ ଦଳରେ ନା ଅନ୍ୟଙ୍କ ଦଳରେ ଯିବି।
ଆମ ଦଳରେ ଖେଳିପାରିବେ। ଆମର ଅନ୍ୟ ଦଳ ବି ଅଛି ସେଥିରେ ବି ଖେଳିପାରିବେ। ଆପଣଙ୍କ ହୋଇଛନ
ଆପଣଙ୍କ ଦଳରେ ଖେଳିଲେ ମତେ କଣ ମିଳିବ?
ଆଜ୍ଞା
ଆପଣଙ୍କ ଦଳରୣ ଖେଳିରେ ମୋତେ କଣ ମିଳିବ?
ମୋ ପାଖରେ ଖେଳିଲେ ବ୍ୟାଟିଂ କରିବେ କିପିଙ୍ଗ କରିବେ।
ମତେ-ଏ-ଏ-ଏ ଉମ୍ ଅ ଅନ୍ୟ ଦଳରେ ମିଳିଲେ ମତେ ସେମ୍ ଅ ସେମ ଜିନିଷ ହିଁ ମତେ ମିଳିବ ତ ଆପଣଙ୍କ ଦଳରେ ଖେଳିଲେ ବେନିଫିଟ୍ କଣ ହବ?
ବେନିଫିଟା ଆମର-ଅ-ଅ-ଅ ତ-ଅ-ଅ ସେମିତି ବାଟିଂ ପିଲା ଟିକେ କମ ଅଛନ ଆପଣ ଆସିଲେ ଆମର ବ୍ୟାଟିଂ ଷ୍ଟ୍ରଙ୍ଗ୍ ହେଇଯାଇ ପାରେ।
ତ ଆପଣ କୋଉ ଜାଗାରେ ଖେଳୁଛନ୍ତି?
ଆମର ବିଜେପି ବକ୍ସି ଜଗବନ୍ଧୁ-ଉ-ଉ ହାରିସ ସେକଡାରୀ-ଇ-ଇ ସ୍କୁଲ ପାଖରେ ଗୋଟେ ପଡିଆ ଅଛି।
ଆଜ୍ଞା।
ସେଇଠି ଆମେ ଖେଳୁଛୁ।
ସେଠାକାର ପଡିଆ ବହୁତ ଭଲ ଲାଗେ ମୁଁ ତ ଯାଇକି ଖେଳିିବି ଥରେ ଦିଇଥର ପ ମତେ ବହୁତ ଭଲ ଲାଗେ ସେଟା ବହୁତ ବ ପଡିଆ।
ଆଜ୍ଞା ବଡ ବହୁତ ବଡ ପଡିଆ ସେଠି ଖେଳନ୍ତି ବି ହ ରବିବାରେ ତ-ଅ-ଅ-ଅ ବହୁତ ମାତ୍ରାରେ ପିଲା ଆସି ଖେଳନ୍ତି।
ଏଠି ଏକା ସାଙ୍ଗରେ ପାଞ୍ଚଟା ଦଳ ଏକା ସାଙ୍ଗରେ ବି ଖେଳିପାରିବେ।
ପାଞ୍ଚଟାରୁ ଅଧିକ ଦଳ ବି ଖେଳି ପାରୁଛନ୍ତି ଏବେ।
ସେଠାକାରର ପିଲା ବହୁତ ଭଲ ପିଲା?
କିଛିଟା ପିଲା ଭଲ ଅଛନ୍ତି କିଛିଟା ପିଲା ଖରାପ ଅଛନ୍ତି।
ତ ଆପଣ ସେ ଖରାପ ପିଲାଙ୍କୁ କେମିତି ଟ୍ରିଟ୍ କରୁଛନ୍ତି?
ଖରାପ ପିଲାଙ୍କ ସହିତ ଆମର ଏତେ କଥାବାର୍ତ୍ତା ନାହିଁ। ଭଲ ପିଲାଙ୍କ ସହିତ ଆମେ ଖେଳିବୁ ଆମ ବାଟରେ ଆସିବୁ।
ତ ଆପଣ ଯେହେତୁ ଟୁର୍ଣ୍ଣାମେଣ୍ଟ ଖେଳଉଛନ୍ତି ତ ଆପଣଙ୍କ ହାତରୁ କେତେ ମୂଲ୍ୟ ଖର୍ଚ୍ଚ ହଉଛି?
ଆମ ହାତରୁ ତ-ଅ-ଅ-ଅ ସେମିତି ଖର୍ଚ୍ଚ ହେଇନି ହବାକୁ ଆଗକୁ ଓ ଆର-ଅ-ଅ ରବ ର ପର ରବିବାର ଯୋଉଟା ଆସୁଛି ସେ ରବାରେ ଜଣା ପଡିବ କେତେ କଣ ଖର୍ଚ୍ଚ ହବ ଆମ ହାତରୁ।
ଆପଣଙ୍କ ଦଳ କେତେଥର ଜିତିଲାାଣି?
ଆମର ଦଳ-ଅ-ଅ ମୋର ଦୁଇଟା ଟିମ୍ ଦୁଇଟା ଦଳ ଯାଇଥିଲା ସେ ଦୁଇଟା-ଆ-ଆ-ଆ ଦଳରୁ ଗୋଟେ ଦଳ ଜିତିଛି। ଗୋଟେ ଦଳ ଗୋଟେ ଦଳ ହାରିଛି।
ତ ଆପଣଙ୍କର ଯୋଉ ଦୁଇଟା ଦଳ ଅଛି ସେଇ ଦୁଇଟା ଦଳ ଭିତରେ କୋଉ ଦଳଟା ସବୁଠୁ ଭଲ ରହିବ? ହ
ଭଲ-ଅ-ଅ-ଅ ଅଛି ଗୋଟେ ଦଳ ସେଇଥିରେ ଆପଣ ଖେଳିବେ କି?
ମୁଁ ଖେଳିବାର ଇଚ୍ଛୁକ ଥିଲି କିନ୍ତୁ ମୋତେ ଏତେ ବର୍ଷ ହେଲାଣି ମୁଁ କ୍ରିକେଟ ଛାଡି ହେଲିଣି ତ ମତେ ଗୋଟେ ଭଲ ଦଳ ଦରକାର।
ତ-ଅ-ଅ-ଅ ଯୋଉ ଦଳ ଟା ଯୋଉ ଦଳ ଟି ଜି ଜିତିଛି ସେଇ ଦଳରେ-ଏ-ଏ-ଏ ଆସିକି ଖେଳନ୍ତୁ।
ଆପଣଙ୍କର ଅଲଗା ଅ ସାଙ୍ଗ ପିଲା କିଛି କହିବେ ନାହିଁ ତ?
ନା ନା ମୋ ସାଙ୍ଗ ପିଲା କିଛି କହିବେନି ସାଙ୍ଗ ପିଲା ମୋ କଥା ମାନିବେ।
ହଉ ଠିକ୍ ଅଛି ମୁଁ ଆ କାଲି ତମକୁ ଫୋନ କରୁଛି ମୁଁ ଏବେ ରଖୁଛି। ଆପଣ କାଲି ଆପଣଙ୍କ ଟିମରେ ଯାଇକି ମୁଁ ଖେଳିବି।
ଆଜ୍ଞା।
ରଖୁଛି।
ଆଜ୍ଞା।